ହ୍ୟାଲୋ ହାଲୋ। ଏମା ହାଲୋ।
ହାଲୋ।
ଏବେ ଫୋନ କୋଉଠି ରଖିଥିଲ ହା।
ତମ ପକେଟେ ରେ।
ଆଉ ମୁଁ ହାଲୋ ହାଲୋ କରୁଚି। ଏତେ ଟାଇମ ହାଲୋ ହାଲୋ କରୁଚି।
ମୁଁ ବ୍ଲୁଟୁଥ ଲଗେଇଚି ଏଇନା।
ହଁ।
ଓହୋ କେଟେ। ନାଇଁ ବ
କେତେ ପଠେଇ ଦେଇଛନ୍ତି?
ବଢିଆ ଅଖାତେ।
ଓହୋ ଆଉ କୁଆଡେ ଚାଲି ଚାଲି ଯାଉଚ ବୋଧେ?
ଯାଉଚି କି ଟିଫିନ ଆଣିବା ପାଇଁ।
କଣ ଅଣିବ ପୁରୀ ଉପମା।
ଲାଗୁନି ତାଙ୍କ ପାଖରେ ପୁରୀ ଉପମା ଥିବା କହିକି ଦେଖିବା।
ଉଁ ହୁଁ।
ଆପଣ କଣ ଖାଇଲେଣିନା।
ବ୍ରଶ କରିନି କଣ ଖାଇବି ଆଜି ଆମର ଚାଉଳ ନାହିଁ। ରାନି ଆଣି ଯାଇ ଯାଇକି ଚାଉଳ ଆଣିଲେ ଯାଇ ହବ। ସିଏ ତାର ଏଇ ଦିଆରବି ଛକ ପଟେ ଚାଉଳ ଅଛି। ଘଣ୍ଟା ବେଳେ ସିଏ ଆଣିବ।
ଘଣ୍ଟେ ପରେ ରୋଷେଇ କରିବ।
ହୁଁ। ନାଇଁ ସେଥିରେ ଦଶଟାଧରେ କେଇ ବସ୍ ଅଛି। ମୁଁ ରାସ୍ତାରେ ଠିଆ ହେଇଥିବି। ଯୋଉ ବସ ପଚାରିବି ଭୁବନେ ଫିରିଙ୍ଗିଆ ଯାଉଥିବେ ସେ ବସ ରେ ଯିବେ।
ବସ ବର୍ଷା ହେଉଛ
ହଉ। ବର୍ଷା କମିଲାକି ତମପଟେ?
ଆଉ ଗୋଟେ ଆଉଚି ଥାର୍ଟି ପରସେଣ୍ଟ ବଛା ହଉଚି। ଏ ବର୍ଷାଦିନଟା ଏମିତି କି ଅବସ୍ତା ଲାଗି ଯାଉଚି। ବାହାର କୁ ବାହାରିଆ ପା।
ସତରେ କାଦୁଅ କାଦୁଅ ସବୁଆଡେ।
ହୁଁ ଦରକାର ପଡିଲେ ଏତିକି ତ ଉଦା ହେଲେଣି। ପାଣି ନେଇଯିବିତ
ହଁ ଗାଧେଇଦବ। ମୁଁ ତ ବ୍ରସ୍ କଲେ ଗାଧେଇଦବି ଆଇକି ରେଡି ହେଇଦେବି। ଆଉ ହେତବେଳେ କୋଉଠି ଗୋଟେ ଜଳଖିଆ କରି କରାଯାଉଛି ଦେଖିବି ଯଦି ଖାଇବି କହିଲେ ଖାଇବେ ଆଉ ଯିବେ। ମାମୁଁ ଘରକୁ ଗଲେ ଖାଏ। ନାଇଁ ତମେ ପଇସା ପଠେଇଦବ ପରା କହୁଥିଲ ଯୋଉ କୋଡିଏ ଟଙ୍କା।
ଆଁ?
ତମେ ପଇସା ପଠେଇଦବ ପରା କୋଡିଏ ଟଙ୍କା କହୁଥିଲ ଜଳଖିଆ ଖାଇଯା। ମୁଁ ପଇସା କୋଡିଏ ଟଙ୍କା ପଠେଇଦେବି ବୋ ବୋଲି।
ନାଇଁ ତ ମୁଁ କେତେବେଳେ କହିଛୁ।
କହିଥିଲା ସେତେବେଳେ କହିଥିଲା ତମେ ପଠେଇଦବ।
ନାଇଁ ନାଇଁ ମୁଁ କହିନି କିଛି ମିଛ କଥା ଏଗୁଡା। ନାଇଁ ନା ନା।
ନାଇଁ ନାଇଁ ସେ ରାନୀ କୁ ବି ପଚାର ରନୀ ଅଛନ୍ତି। ହଁ କୁହ କୁହ ଶୁଣଛି କୁହ ରାନୀ କଣ କହୁଛନ୍ତି ଶୁଣେ? ହେଇ ରାନୀ କଣ କହୁଛନ୍ତି ଶୁଣି ପୁଅ ପିଲାରା ହଁ
କେତେ ଜଣ ରହିବେ କି?
ହେଲୋ।
ହଁ ହଁ।
ଏନ୍ତ
ହଁ।
କେ ଜଣ ଛଅ ହଜାର
ହୁଁ ହୁଁ କହିବୁ ହ୍ୟାଲୋ ହ୍ୟାଲୋ।
କେତେ ଜଣ ଛଅ ହଜାର?
ହଁ ହଁ ହଁ ହୁଁ। ହଁ ସେମାନେ ତ ଯା ଆମେ ଦେଖିବେ ନା ସେମାନଙ୍କୁ। ହଁ ହଁ।
ହାଲୋ।
ହଁ ହାଲୋ ଟିକେ ରୁହ।
ଆପଣ କହିଥାନ୍ତେ ସାର୍।
ହଁ। ମୋର ଛତା ମୋର ଛତା ମୋର ଛତା ପରା ମୁଁ ଧରିକି ଯିବି ମାମୁ ଘରକୁ। ହୁଁ।
କଣ କେତେ ଜଣ କହୁଛନ୍ତି ହଜାର କହୁଛନ୍ତି?
ନାଇଁ ଯେତେ ଜଣ ରହିଲେ ବି ତ ଘର ଛଅଜାର ଘର ଭଲ ଥିଲେ ସେତିକି ଦେବେ ଆଉ।
ରହିବା କହିଛନ୍ତି ଏଇଠି। ଛତା ଟିକେ ଦଉଛି ଆକୁ ଏ ସେପୁର ଘାାଇ ଘାାଇ ଗୁ ଲ ହେଲା କଣ କହୁଥିଲ ଜଳଖିଆ ଦୋକାନ ଖୋଲା ଅଛି କି ନାଇଁ
ୟ
ହୁଁ ହୁଁ ହ ନାଇଁ ଆମର ସେ ଘର ମାଲିକ ମାଉସୀ ଆସିଥିଲେ ତ କହୁଥିଲେ ଆଉ ତୋ କଥା ହଁ ଘର ଭଡ ବିଷୟରେ ତ କହୁଥିଲେି ଆଉ ଯେପି ଆଇନ ମ ଅତ୍ୟନ୍ତ ନାମ ଆସ
ଯିବା
କ କୁ ହ କୁହ କୁ କ କ ଆପଣ ଆପଣ ଆପଣ
ଲାଇ
ନଦୀ ଖୁଣ୍ଡିେଇ ସେ ବଲେ ସେ ପୋଷ୍ଟ ଅଫିସ ତଳକୁ ଯିବ ଖବର ତ ହ ହ ହେଲ ବୁ କଲ ହଁ ଏ ବର୍ଷା ଗୋଟେ ଛାଡୁନି ଆଜି ହବାକୁ ଛାଡୁନି ଶାନ୍ତିରେ ମୁଁ ଜଲଦି ପଳେଇ ଯାଇଛି ଯାଇକି ପଳେଇଆଇଥାନ୍ତି ଲଟରେ ଯିବି ବୋଲି ମତେ ମନା କରିବ ରହୁ ରହୁ ରହୁ କହିବି ଏମା ବିରକ୍ତିଆ ଲାଗିବ ଆଉ ରହିଲେ ହଁ
ଆ କଣ
ଆଉ କଣ କଣ କହିଲୁ ଦୋକାନ ଖୋଲା ଥିଲା କି ନାଇଁ
ର ଚା ଦ ଯ ଅଛିକି
ତାହଲେ ନେଇାଇକି ଆଇଲନି
ପେଟ୍ରୋଲ ଟାଙ୍କ
ଏ ଭଗବାନ ହାତ ଦୂର
ଫାଇ୍ ହଣ୍ଡ୍ରେଡ ନ ଅନ୍ଲି
ହେ ବା ହେତେ ଧର
ଆଉ ସ୍କୁଲ ଯାଉଥିଲେ ଚାଲି ଚାଲି ଓ ପା ମସ୍ ହେଇି
ହ ଯେ ତମେ ତ ଭିଡିଓ କରୁନ ଆଉ ଭିଡିଓ ସୁଟି ପାଇଁ କଣ ଭଲ ଅଛି ଘର
ମୁଁ ଏଇଥର ଷ୍ଟାର୍ଟ କରିବି ପରେ ସୁ ମାଟି
ହଁ ହଁ କର କରରେନ୍ଟା ମୁ ବି କର
ତ ମୁଁ କହି ତ ମଡେଲ କରିବି ଆଉ କ କରିବି କି
ହୁଁ ହଁ
ସେ ଯାହାହେଲେ ତମ ତମ ନା
ଉଁ ପ
ଦେଟ ଆକୁଲା
ହଁ
ଅଫ୍ରିକା ପାକାନ ନା ପାକିସ୍ତାନ
ଗଲ ଏମ ଟାଇମ ଏତେ ହେଲାଣି କି ସେ ଫାଷ୍ଟ ଅମ୍ବିକା ଫାଷ୍ଟ ଅମ୍ବିକା କି
ଇଏ ହେଇଛି! ଏଥର ଧରିଥିଲେ ସପ୍ତକୁ। ହଉଛି, ହଉଛି। ଆଇଫୋନ୍ ଧରିଥିଲେ, ସତ କହୁଛି।
ହୁଁ- ଉଁ କୁହ। ସତରେ, ବର୍ଷା ଦିନ ମତେ ଟିକେ ବି ଭଲ ଲାଗୁନି। କଣ ପାଇଁ ମୁଁ ଜାଣିନି? କିନ୍ତୁ ମତେ ଭଲ ଲାଗୁନି। ଜାଣିଛୁ କଣ ପାଇଁ? କାଦୁଅ ପଚ ପଚ ପଚ ପଚ ପଚ।
ମତେ ବି ବର୍ଷା ଦିନ ଭଲ ଲାଗେ ନି?
ଶୀତ ଦିନ କେତେ ମଜା। କୋଉଠୁକୁ ନେଇଦେବେ ଲା? ସେ ଶନି ମନ୍ଦିର ଏତେ ଦୂର! ତାକୁ କଣଲେ ଟିଫିନ୍ ଟିକେ ଖାଇକି ଥା ସେଠି କହିବ। ବି ତମର ଲେଟ୍ ହେଇଯିବ ନା! ହୁଁ। ତ, ତାକୁ କୁହ ଟିଫିନ୍ ଟିକେ ଖା-ଆ-ଉଥା। ସେ ସେଠି ଟିଫିନ୍ ହେକା ଖାଇବ। ଟିଫିନ୍ ଖାଉ ଆଉ ରହୁ ସେ। ହଲ! ରଖିବି କି ତାହେଲେ, ରଖିବି। ଆଜ୍ଞା। ଟା, ଟା।
ଆଗ କିଏ ଆସୁଛି?
ହଁ, ଯେ ଟାର୍ ଟା ରଖୁଛି। ଫୋନ୍ କର ତ ତମେ ଫୋନ୍ କର ଆଉଥରେ ରଖୁଛି।
ହଁ, ହଁ।
ହଁ।